ଏଠି ଶୋଇଛି। କଣ ହେଲା କି?
ଚାରଟା।
ଚାରିଟା ବାଜିଲା ।
ଚାରଟା ବାଜିଲାଣିି ତ ଆଉ କଣ ଶୋଇଚ ସେଇଗୁଡା ପଚାରୁଚି।
ହୁଁ ହୁଁ
ହୁଁ।
ଆଉ
ଆଉ କଣ ଖାଇଥିଲ ଆଜି ଖରା ବେଳେ?
ଖରାବେଳେ ଆଜି ଖାଇଥିଲି ପଖାଳ ଭାତ ଆଳୁ ଚକଟା, ବଡି ଚୁରା ଆଉ ଦହି ମାରି ଗୋଟେ ଛୁଙ୍କ।
ୱାଓ ସେଟା ତମେ ବନେଇଥିଲ ନା କିଏ ବନେଇଥିଲେ?
ନା ମୋ ରୋଷେଇଆ ଅଛନ୍ତି।
ତାହେଲେ ରୋଷେଇଆ ଅଛନ୍ତି।
ହଁ।
ମାନେ ଆସିକିରି କରିଦେଇକି ଯାଆନ୍ତି।
ହଁ।
ଅ ହଁ। ତମେ ଅଫିସ ଫପିସ୍ ଯାଉଥିବ।
ହଁ।
ସେଇ ରୋଷେଇ କରନ୍ତି ଆଉ ଝାଡୁ ବି କରନ୍ତି? ମାନେ ବାସନ ଫାସନ ମଜା ମଜି ସବୁ ଓହୋ ତାହେଲେ ମେଡ ରଖିଛ ତମେ ଗୋଟେ ଆଉ?
ହୁଁ।
ହୁଁ।
ଓ ତମେ କଣ ଖାଇଲ?
ମୁଁ ଖାଇଚି ଭାତ ତାପରେ ଗୋଟେ ପ୍ଲେନ୍ ଡାଲି, ଆଉ ପନୀର୍
ପନିର?
ହଁ ପନିର ଯୋଉ ହେଲା ଅ ପ ଭର୍ତା ନାହିଁ ପନିର ଆଳୁ ଆଉ ଗ୍ରୀନ୍ ମଟରରେ ଗୋଟେ ସବଜି ହେଇଥିଲା। ଆଉ ଛତୁ ଟା ଜଷ୍ଟ ଫ୍ଲାଏ ହେଇଥିଲା।
ଆରେ ବା ଏତେ ବଢିଆ ବଢିଆ ଖାଇବା ଖାଇଚ? ଆଜି କଣ ଥିଲା କି?
ଆରେ ଆକ୍ଚୁଆଲି ଆଜି ମୋ ଯୋଉ ପିଇସି ନାନୀ ସବୁ ଆସିଥିଲେ ତ
କୋଉ ପିସି ନାନୀ କହିଲ?
ମାନେ ମୋର ବାପାଙ୍କର ଭଉଣୀ ଯିଏ ପିସି ନାନୀ।
ହଁ।
ସିଏ ଆସିଥିଲେ ତ ବହୁତ ଦିନ ପରେ ଆସିଲେ। ତାଙ୍କ ଦେହ ଖରାପ ଥିଲା ତାପରେ ଏବେ ଟିକେ ସୁସ୍ଥ ହେଇକି ଆସିଥିଲେ ବୁଲିବା ପାଇଁ ସେଥିପାଇଁ ଆଉ।
ବଢିଆ କଥା ତାହେଲେ ଆଉ।
ହୁଁ। ରହିଥିଲେ କାଲି ବରମ ଆସିଥାନ୍ତା ମଟନ ଫଟନ ଆସିଥାନ୍ତା ଆଉ ସେ ତ ପଳେଇଲେ ଆଜି ଆଉ। ସେ ଆଉ।
ଓହୋ।
ହୁଁ।
ଜା ହୋଉ ଏତେ ଭଲ ଭଲ ଖାଇବା ଖାଇଚ ଆଉ।
ହୁଁ। ଆଉ ତୁମ ଆଡେ ବର୍ଷା ହେଇଛି ନା ହେଇନି।
ହଁ ହେଇଚି ବର୍ଷା।
ଜୋରେ?
ହଁ ସେଇ ଭଳିଆ।
ଓହୋ। ଆଉ ତମର ଘର କାମ କେତେବାଟ ଗଲା?
ଘର କାମ ବା ବର୍ଷା ହେଇଗଲା ଆଉ କଣ କରିବା ବର୍ଷାରେ ତ ଘର କାମ ହେଇପାରିଲାନି ଆଉ।
ଉ ହୁଁ ଟାଇମ ଟେକିଂ ଲାଗିବ ନା କଣ? ଅ ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ତମର?
ହଁ ଭଲ ଅଛନ୍ତି।
ଜା ହଉ ଭଲ କଥା ତାହାଲେ ଆଉ।
ହଁ ପା। ଆଉ ରଥଯାତ୍ରା ବୁଲିବା ପାଇଁ ଯାଉଛ ନା ଯାଉନ?
ରଥଆତ୍ରା ବୁଲିବାକୁ?
ହୁଁ।
ନା ମତେ ଏତେ ଭିଡ ଜାଗା ଭଲ ଲାଗେନି ଯିବାକୁ।
ଓ ହୋ।
ତ ମ ମୁଁ ଯିବିନି ଏଇଠି ଆମର ଏଇଠି କୋଉଠି ପାଖରେ ହଉଥିବ ମୁଁ ଯାଇକି
ତୁମକୁ ତାହେଲେ ଏଇ ଯୋଉ ଝରଣା ତାପରେ ପାହାଡ ଏଇ ସବୁ ଜାଗା ଟା ଭଲ ଲାଗୁଥିବ ନା।
ହଁ ସେମତି ଆଉ।
ନା ଆଉ କଉ ସ୍ପେଶାଲ କିଛି ଏମିତି ଜାଗା ଅଛି ବୁଲିବା ପାଇଁ।
ନା ନା ସେମତି ଜାଗା ନାଇଁ ବୁଲିବାକୁ।
କିଛି ରଖିଛ ଏମ୍ କେବେ କଉଠିକି ବୁଲିବା ଯିବା ପାଇଁ?
ହଁ।
କୋଉ କୋଉ ଜାଗା?
ଦୁବାଇ।
ଦୁବାଇ।
ହୁଁ।
ଓହୋ ଡାଇରେକ୍ଟ ପୁରା ଦୁବାଇ ଆଉ ଇଣ୍ଡିଆ ଭିତରେ କିଛି ମିଳିଲାଣି ତମକୁ ଜାଗା।
ତମେ ଇଣ୍ଡିଆ ଭିତରେ କହୁଛ ମୁଁ ଭାବିଲି ବାହାରେ ବୋଲି।
ମୁଁ ଇଣ୍ଡିଆ ଭିତରେ କହୁଛି।
ଇଣ୍ଡିଆ ଭିତରେ ହେଲେ, ଇଣ୍ଡିଆ ଭିତରେ ହେଲେ କୋଉଠି ଭଲ ଲାଗିବ?
ଗୋଆ।
ହଁ ଗୋଆ।
ହୁଁ ଜାଣି ତମର ଇଏ ରୁ ମୁଁ ଜାଣି ପାରିଲି ତମେ କୋଉ କୋଉ ଜାଗା ସବୁ ପସନ୍ଦ କର ତମ ନେଚର ରୁ ମୁଁ ବୁଝିପାରଲି। ହୁଁ।
ଗୋଆ ର ସମୁଦ୍ର ଭାରି ଭଲ।
ହୁଁ ହୁଁ ସବୁ ସେଠାକାର ସବୁ କିଛି ବହୁତ ଭଲ।
ସବୁ କିଛି ଭଲ ହଁ।
ହୁଁ।
ଆଉ।
ଆଉ କଣ?
କଣ ଏମିତି ସାଢ଼େ ପାଞ୍ଚଟା ହେଇଯିବ ଆପଣ ଏମିତି ଭିଡ଼ି ମୋଡ଼ି ହଉଛନ୍ତି।
ଏଇ ନିଦ କମ୍ପ୍ଲିଟ ହଉ ନି ବା। ସକାଳ ସାଢେ ସାତଟାରୁ ଟେନସନ ଉଠିବାକୁ ପଡୁଛି। ଆଉ ମୁ ତ ନଅଟା ଦଶଟା ପରେ ଉଠେ। ଏବେ ସାଢେ ସାତଟାରୁ ଉଠିବାକୁ ପଡୁଛି। ସେଇଥିପାଇଁ ଟିକେ ଅସୁବିଧା ଆଉ।
ବାକି ରାତିରେ ତ ଜଲଦି ଶୋଇ ପଡୁଥିବ ନା।
ହଁ ସେଇ ଏଗାରଟା ସାଢେ ଏଗାରଟା ଏମତି।
ହୁଁ।
ଯେ ଯେତେ ମୁଁ ଆଗରୁ ଉଠେ ଏଗାରଟା, ସାଢେ ଏଗାରଟା, ବାରଟା ବେଳେ ଶୋଇଲେ ଉଠେ ଦଶଟା ବେଳକୁ। ସେଇଟା କମ୍ଫର୍ଟେବଲ ଲାଗୁଥିଲା। ସକାଳୁ ଉଠିବା ଅଭ୍ୟାସ ନାହିଁ ନା ଆମେ ଯେତେ ଉଠିଲେ ବି ଟିକେ ଟାଇମ ଲାଗିବ। କମ୍ପ୍ଲିଟ ହେବା ପାଇଁ
ତ ସେଇଟା ଅଭ୍ୟାସ ରେ ପଡିଗଲେ ଆଉ କିଛି ଲାଗିବ ନାହିଁ।
ହଁ।
ତୁମେ ଯଦି ଅଭ୍ୟାସରେ ଗୋଟେ ଜିନିଷ ପଡିଯିବ ତ ସେଇଟା ଆଉ କିଛି ବଡି ତାକୁ ବି ଆଡ଼ଜଷ୍ଟ ହିଁ କରିଦେବ। ତମେ ରା ତି ଦୁଇଟାରେ ଶୋଇଲେ ବି ସକାଳ ସାତଟାରେ ଉଠିବ, ଚାରିଟାରେ ଶୋଇଲେ ବି ସାତଟାରୁ ଉଠିବ।
ନିହାତି।
ଅଟୋମେଟିକ ନିହାତି ନିଦଟା ଭାଙ୍ଗିଯିବ।
ହଁ।
ଆଉ ଏ ଏବେ ଯିବ ନା ନାଇଁ ଇଭିନିଂ ୱାର୍କରେ ଯିବ ନା ନାଇଁ।
ହଁ ଯିବା ନା ଇଭିନିଂ ଟିକେ ୱାର୍କ କରିବା। ଚାଲିବା ଦୌଡ଼ିବା।
ଓହୋ। ଯାହା ହଉ ତମେ ଏତେ ଫିଟନେସ୍ ରହୁଛ।
ହଁ ପୁରା ଡିସାଇଡ୍ କରିଛି ଦଶ କିଲୋ କମିବି।
ଦଶ କିଲେ କମିବ ମାନେ ଟାର୍ଗେଟ୍ ପଏଣ୍ଟ କେବେ କେତେ ଡ଼େ ଚାଲେଞ୍ ରଖିଛନ୍ତି?
ଡେ କିଛି ରଖିନି ବାସ୍ ଦଶ କିଲୋ କମେଇିବି।
ଏମିତି ତ ଧାରଣା ରଖିଲେ ବର୍ଷ ଦି ବର୍ଷ ପାଇଯିବ କିନ୍ତୁ ଗୋଟେ ଡେ ଚ୍ୟାଲେଞ୍ଜ ରଖିଥିବ ନା।
ଡେ କହି ହବନି।
ମୋତେ ନାଣ୍ଟି ଡେଜ୍ ଭିତରେ ଫର୍ ରଜ ମହଲା ଟେନ୍ କେଜି ୱେଟ୍ ଲସ୍ କରିବାର ଅଛି। କି ଥାର୍ଟି ଡେଜ୍ ଏମିତି କିଛି ଥିବ ନା?
ନା ସାର୍ ଦୁଟ କିନ୍ତୁ ସେ କର ନା
ହୁଁ ହୁଁ। ତମେ ଟିକେ ସ୍ପିକର ଟା ଭିତରକୁ ପୂରେଇ ଦେଇଛ? କଥା ଟା ଇଏ ହଉଛି।
ହୁ ଏବେ ଶୁଭିଲା?
ହୁଁ।
ହୁଁ
ହଁ ତାହେଲେ ଯିବ ଚାଲିବା ପାଇଁ?
ହଁ ଯିବି ଚାଲିବା ପାଇଁ।
ତମ ଘର ପାଖାପାଖି କିଛି ଗାର୍ଡେନ ବଗେରା କି ଖେଳ
ହଁ ଅଛି ଖେଳ ପଡିଆ ଅଛି। ରାଜ୍ୟସ୍ତରୀୟ ମିଡିଆ ମିନିଷ୍ଟାଡିୟମ ଅଛି।
ଉଆଓ, ଯାହା ହଉ ତମ ସବୁ ଏତେ ସବୁ ଫାଷ୍ଟ ଟେଟ୍ ମିଳୁଛି ନା ସେଥିପାଇଁ ଇଣ୍ଟ୍ରେଷ୍ଟ ଆସୁଥିବ, ସେଠି ବୋହୁତ୍ ଲୋକ ବି ଆସୁଥିବେ?
ହଁ।
ତ ଗୋଟେ ଜୋସ୍ ଆସୁଥିବ। ହୁଁ ବଢିଆ ଭଲ ଜାଗା ରେ ଅଛନ୍ତି ଆପଣ। ହଁ।
ଫୁଣି କଣ ଇକୋ ହେଲା?
ନାଇଁ ତ।
ଫୋନ୍ ଟାକୁ କଣ କରିଦେଲେ ବୋଧେ ଆପଣ?
ନାଇଁ ନାଇଁ ମୁଁ ଫୋନ୍ ଟା କିଛି ତ କରିନି, ଫୋନ୍ ଟା ମୋର କନଷ୍ଟାନ୍ଟ ଅଛି।
ଲାଉଡ୍ ସ୍ପିକର ଦେଇଦେଇଥିଲେ ବୋଧେ ଗୋଟେ ମିଣ୍ଟି ପାଇଁ?
ନାଇଁ ନାଇଁ କିଛି ବି ନାଇଁ। ଏ ଆକ୍ଚୁଆଲି କଣ କହିଲ ବର୍ଷା ର୍ଷା ହେଇଚି ତ ନେଟୱାର୍ ପ୍ରୋବ୍ଲେମ୍ ପାଇଁ ଏମିତି କିଛି ଇସୁ ହଉଥିବ।
ଓହୋ ହଁ ଠିକ୍ ନିହାତି।
ହୁଁ, ହୁଁ। ଆଉ କି ନାଇଟ୍ ରେ କି ମାନେ କଣ ପ୍ରୋଗ୍ରାମ ଅଛି ତୁମର?
ନାଇଟ୍ ରେ କିଛି ପ୍ରୋଗ୍ରାମ ନାଇଁ। ଖାଦ୍ୟ ଟିକେ ଖାଇ ଦେଇକି
ହଁ।
ଶୋଇ ପଡ଼ିବି।
ଯାହା ହୋଉ ତୁମେ ବୋହୁତ୍ ଖାଇବା ଶୋଇବା ପ୍ରତି ବୋହୁତ୍ ଧ୍ୟାନ ଦଉଛ ସେଇଟା ଶୁଣି ବୋହୁତ୍ ଭଲ ଲାଗିଲା।
ତେବେ ନହେଲେ କମିବ କେମିତି?
ହଁ ଠିକ୍ କଥା ଏମିତି ଯଦି ମାନେ ଜୋସରେ ରହିବ ତ ସବୁ ସମ୍ଭବ ହେଇପାରିବ।
ହଁ ଉଁ ନିହାତି।
ହୁଁ ହୁଁ। ଫାଷ୍ଟ ଫୁଡ୍ ଜଙ୍କ ଫୁଡ୍ ଏଗୁଡା କିଛି ତମେ ତ ଖାଉନଥିବ? ଯା ହୋଉ ସେଟା ବୋହୁତ୍ ବଡ କଥା କି, ପୁଅମାନେ ଏ ଗୁଡା କଣ୍ଟ୍ରୋଲ କରନ୍ତିନି, ତମେ କରୁ ଛ ସେଟା ବୋହୁତ୍ ବଡ କଥା, ଖୁସି ଲାଗିଲା।
ଥ୍ୟାଙ୍କ ୟୁ।
ସୋ ୱେଲ୍ କମ୍।
ଆଉ ତମର ପ୍ଲାନ୍ କଣ? ତମେ ଏବେ ସନ୍ଧ୍ୟାକୁ କୁଆଡେ ଚାଲିବାକୁ ଯିବ?
ମୁଁ ସନ୍ଧ୍ୟାରେ ମୁଁ ଜଷ୍ଟ ଚାଲିକି ଆସିଲି ପାଞ୍ଚ ହଜାର ଷ୍ଟେପ୍। ଆଉ ଟିକେ ସନ୍ଧ୍ୟା ଦେଇକିରି ସନ୍ଧ୍ୟା ଆଳତି ଦେଇକିରି ପୁଣି ଚାଲିବି ଦଶ ହଜାର ଷ୍ଟେପ ଭଳିଆ ଚାଲିବି ଆଉ।
ତାପରେ ତମେ ତାହେଲେ ଘରକୁ ଆ ଆସିବନି ଖାଲି ଚାଲୁଥିବ।
ନାଇଁ ମୁଁ ଆଠଟା ସାଢେ ଆଠଟା ନହେଲେ ଘରକୁ ଫେରେ ନାଇଁ ମାନେ ମୋ ଟାକ୍ସ କମ୍ପ୍ଲିଟ୍ ହେବା ଦରକାର
ଓହୋ ଆ ଟା ସାଢେ ଆଠଟା ଘରକୁ ଫେରନି ନା ଆଠଟା ସାଢେ ଆଠଟା ଯାଏଁ ଘରୁ ବାହାରନି?
ତ କ ସାଢେ ଆଠଟା ରୁ ଘରୁ ବାହାରି କଣ କରିବି?
ଖାଇକି ଶୋଇବ ପୁଣି।
ନାଇଁ ନାଇଁ ସେଟା ଆପଣଙ୍କର ଭୁଲ ଧାରଣା।
ହଁ, ହଁ ଆପଣ ବି ତାହେଲେ ବହୁତ ହେଲଥ୍ କନ୍‌ସିଅସ ଝିଅ।
ନିହାତି ନିହାତି।
ହଉ ଏବେ ତ ସମୟ ହେଇଯାଇଛି ଆମେ କଲରେ କଥା ହବା।
ହଉ ଠିକ ଅଛି ଗୁଡ଼୍ ବାଏ।